ଶୁଭରାତ୍ରି, କଁ କରୁଛନ୍ତି? କଁ କରୁଛନ୍ତି?
ମୁଁ ବର୍ ମୁଁ ବର୍ତ୍ତମାନ ବି ଶୟନ କରିିବୁଲି ବିଶ୍ରାମ କରିିବୁଲି ପାରୁଛି ସେଜ ପାରୁଅଛି।
ଓ ହଁ, ଆଉ କଣ ଖାଇଲେ? ମୁଁ ଏବେ ଟିକେ ରୋଷେଇ କରୁଛି।
ଆଜ୍ଞା।
ଆମର ପା ଟିକେ ନାଇଁ ଆଜି ଆମର ସା ଯୋଉ ନିରାମିଷ। ଆଜି ଶନିବାର ଯେହେତୁ। ଆମର ଟିକିଏ ବିଳମ୍ବରେ ଏଁ ଯୋଉ ଖାଦ୍ୟ ଗ୍ରହଣ କରନ୍ତି।
ଆଜ୍ଞା।
ଆମ ଆମର ଆମର ଯେହେତୁ ଟିକେ ଜଳଖିଆ ଦୋକାନ ଆମର ଗୋଟେ ଅଛି। ଆଉ। ଆମ ସ୍ୱାମୀ ଆଉ ଶ୍ୱଶୁର ସେଠିକି ଯାଆନ୍ତି ଦୋକାନକୁ।
ଆଜ୍ଞା।
ଆଉ ସିଏ ଟିକେ ଫେରୁ ଫେରୁ ଟିକେ ବିଳମ୍ବ ହୁଏ। ତେଣୁକରି ଆମର ସେଥିପାଇଁ ବିଳମ୍ବରେ ରୋଷେଇ କରିକି ଖାଉ ଆଉ।
ଆଜ୍ଞା।
ଏଇ ତ ଆଜି ଆମର ଚକୁ ଚକୁ ଚକୁଳି ହେଇଛି ଆଉ ଏଇ ଡାଲମା ଟିକେ କରିଛି।
ଆଜ୍ଞା।
ହ ଆଉ ଆପଣ ଆଜି କଣ ଖାଇଲେ?
ମୁଁ ଆଜି ମଟର ତରକାରୀ ଏବଂ ରୁଟି।
ଓ ହଁ ଆପଣଙ୍କର ରୁଟି ଖାଆନ୍ତି ରାତିରେ।
ଆଜ୍ଞା।
ଓହୋ ଆମର ଏଇ ପଖାଳ ପଖାଳ ରାତିରେ ବି ଖାଇଦିଅନ୍ତି। ଦିନ ଗରମ ନ ହୁଏ ଆଉ ନ ନହିଁ। ତ କଉଦନ ସେଇ ଚୁଡ଼ା ଖାଆନ୍ତି। ନହେଲେ ଏଇ ପିଠା କରିଦେଲେ ସମସ୍ତେ ଖାଇଦିଅନ୍ତି। ଶ୍ୱାଶୁର ଟିକେ ବୃଦ୍ଧ। ଶଶୁର ଟିକେ ବୃଦ୍ଧ ହେଇଗଲେଣି ସେ ଟିକେ ରୁଟି ଖାଇ ପାରନ୍ତିନି। ଆଉ ଯଦି ରୁଟି ଖାଇବେ ଯୋଉଦିନ ତେଣୁକରି ତାକୁ ଟିକେ ଜନ୍ତି। କି ରୁଟି କଲେ ସେ ଖାଇବେ।
ଆଜ୍ଞା ସେଇଟା ନରମ ହୋଇଥାଏ ହୁଁ।
ହଁ ରୁଟି। ଟିକେ ଜନ୍ତିକି କଲେ ଯେମିତି ଆମର ମଣ୍ଡା ପିଠା। କି ପୋଡ଼ପିଠା କରିଥି ଯେମତି ଜପିକି ସେଥିରେ ଟିକେ ମସଲା। ପଡ଼ୁଛି ଚୁନା ପଡ଼ୁଛି ଏଥିରେ ଟିକେ ଅଟା ଖାଲି ପକାଇକି ଲୁଣ ଆଉ ଅଟା ପକେଇକି ଜନ୍ତା ଆଉ। ଆଉ ସେଇଥିରେ ସେମିତି କଲେ ଟିକେ ସେ ଖାଇପାରନ୍ତି ଆଉ।
ଆଜ୍ଞା। ଆଉ ବାନ୍ଧବୀ ଆପଣଙ୍କ ଦୁଇ ସନ୍ତାନ କଣ କରୁଛନ୍ତି?
ସିଏ ବି ଟିକେ ପା। ପାଠ ପଢ଼ି ସାରିଲେ ସାରିକି ବସିକି ଏଇ- ତାଙ୍କ ଜେଜେଙ୍କ ସାଙ୍ଗରେ ବସି ତାଙ୍କ ଜେଜେ ଟିକେ କୀର୍ତ୍ତନ ପ୍ରେମୀ ତଅ -
ଆଜ୍ଞା।
ସିଏ ଏଇ ସେଇ କୀର୍ତ୍ତନ ବିଷୟରେ କଥା ହଉଛନ୍ତି ତାଙ୍କ ଜେଜେଙ୍କ ସାଙ୍ଗରେ କୀର୍ତ୍ତନ ବି କହିଛନ୍ତି ଘରେ ବସିକି। ଆଉ ତାପରେ ମୁଁ ରୋଷେଇ ସାରିଲେ ଆସିକି ଜେଜେ ନାତି- ଆଉ ତାଙ୍କ ବାବା ଏସବୁ ସାଙ୍ଗ ହେଇକି ଖାଇବେ
ଆଜ୍ଞା।
ଆମର କେହି କାହାକୁ ଛାଡ଼ିକି ଖାଆନ୍ତିନି? ସବୁ ସାଙ୍ଗ ହେଇକି ଖାଆନ୍ତି! ଆଉ ନାଇଁ। ଆପଣ କଣ, କଣ କରି
ଆଜ୍ଞା।
ପରିବାର ମାନେ ଏକାଠି! ଆମେ ଏକାଠି ରହିବା, ସମସ୍ତେ ଏକାଠି ମିଶିକି ଚଳିବା। ଏକ ଏକାଠି ମିଶି ଖାଇବା, ବହୁତ ଭଲ କଥା। ବହୁତ ସୁନ୍ଦର। ତା' ଫଳରେକି ଆମେ ପରିବାର ସମସ୍ତଙ୍କ ସ୍ନେହ ଭଲ ପାଇବା ପାଇପାରିବା। ପରିବାର ଏକ ଏକକ ପରିବାର ହେଉ, ଏବଂ ଯୌଥ ପରିବାର ହେଉ। ପରିବାର ଏକ ସାମାଜିକ ଅନୁଷ୍ଠାନ ଅଟେ। ଯାହା ଫଳରେ କି ଆମେ ସମସ୍ତେ ହସ ଖୁସି ରେ ସାମିଲ ରହିବା। କିଏ କା ଦୁଃଖ ବେଳେ ଆମେ ଛାଡିକି ଯିବାନି। ଏକାଠି ରହିକି ବିପଦକୁ ସମ୍ମୁଖୀନ କରିବା। ଅସୁବିଧାରେ ଥିଲେ ସୁବିଧାକୁ ବାହାର କରିବା, ବାହାରିବାକୁ ଚେଷ୍ଟା କରିବା। ସେଥିପାଇଁ ଆମେ ଏକାଠି ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ।
ହଁ, ନିହାତି।
ଆପଣ ବି ସେମିତି ଏକାଠି ରହିକି, ସବୁ ସବୁ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରିବେ। ଆପଣ ଜଣେ ସୁଗୃହିଣୀ ଅଟନ୍ତି।
ଆମର ଯେହେତୁ ଗୋଟେ ଦୋକାନ ଅଛି। ଆମେ ଏଇ ତ ଆପଣ ଜଁ-ଅ ଟିକିଏ ବେଳାବେଳି ଶୋଇପଡ଼ୁଚନ୍ତି ବୋଧେ!
ଆଜ୍ଞା, ଆମେ ବିଳମ୍ବ ପର୍ଯ୍ୟନ୍ତ ରହୁନା। ଆମର ଉଁ ଖାଦ୍ୟ ସରିବା ମାତ୍ରେ, ଏଁ ଆମେ ହେଁ ସେଜପାରୁ ଶୟନ କରିବା ପାଇଁ।
ଆମର କଣ କି, ଆମର ସେମିତି ହୁଏ। ହେଇଥାନ୍ତା। କଣ ନା ଆମର ଦୋକାନ ଅଛି, ଜଳଖିଆ ଦୋକାନଟି। ଆଉ, ସେଥିପାଇଁ ରାତ୍ ସେଥିରେ ଟିକିଏ ଏଇ କାମ ସାରିକି, ତା'ପରେ ମଟର ଫଟର ଟିକେ ଭିଜେଇବି। ଆଉ, ବିରି ବି-ଇଁ ଭେଦେଇଚି। ତାକ୍ କୁ ଟିକେ ଧୁଆଧୁୋଇ କରିବି, ବାଟିବି, ଆଉ ଆମ ତ ଶିଳବଟା ଆଉ ସେ ଆମର କଁ ସେ ମେସିନ ଫେସିନ ତ ନାହିଁ? ହାତ୍
ଆଉଁ-ଉଁ ତାକୁ ଟିକେ ଧୋଇ, ବିରିକି ଧୋଇବି ଆଉ, ଚ ଚପା ଛଡ଼େଇବି, ତାକୁ ଧୋଇକି-ଇ ତାକୁ ଶିଳରେ ବାଟିବି, ବାଟିବି, ବାଟିକିରି ତାକୁ ସୁଜି ଆଉ, ଭୃଷଙ୍ଗ ପତ୍ର ଆଉ, ଆମର ରସୁଣ, ଆମ୍ବକଷିଆ ଅଦା, ଜିରା ଆଉଁ, ଯୋଉ ସବୁ ସୋଢ଼ା ଲୁଣ ସବୁ ପକେଇକି, ତାକୁ ଗୋଳେଇବି, ଗୋଳେଇ ଭଲସେ ସେଟା ଗୋଳେଇକି-ଇଁ ରାତିରେ ରଖିବି। ତା'ପରେ ସୁଜି ଆଉ, ଆମର ସୋଢ଼ା, ଆଉ ବିରି, ତାକୁ ଅଲଗା ଗୋଳେଇବି। ସକାଳ ଇଟିଲି ହବା ପାଇଁ।
ଆଜ୍ଞା।
ଆଉ ମଟର ବି ସବୁ ସିଝା ସିଝି କରିକି ରଖିବୁ। କାରଣ ଶଶୁର ରାତିକୁରୁ ଯିବେ ଦୋକାନ ଖୋଲିବା ପାଇଁ।
ଆଜ୍ଞା।
ଟିକେ ଡେରି କରିକି ମଟର ଫଟର ସିଝେଇଲେ, ସକାଳୁ ମାନେ ରାତି ତିନିଟାରୁ ଯିବେ ଦୋକାନକୁ ନା। ନେଇକି ଦୋକାନ ଖୋଲାଖୋଲି କରିବେ, ସେଥିପାଇଁ ରାତିରୁ ସବୁ ଟିକେ ପରିଶ୍ରମ ପଡ଼େ କରିଆ ପାଇଁ ଆଉ।
ଆଜ୍ଞା ବାନ୍ଧବୀ ନିଶ୍ଚିନ୍ତ ଆପଣ ବହୁତ ଯୁ ସୁନ୍ଦର ଶୈଳୀରେ ଭା ମାନେ କହୁଛନ୍ତି। ପ୍ରଣାଳୀ ପ୍ରସ୍ତୁତ ପ୍ରଣାଳୀ ଇଚ୍ଛା ତ ହଉଛି, ବର୍ତ୍ତମାନ ଆଶା ହଉଛି ଆପଣ ଦିଅନ୍ତେ ଆମେ ଗୋଟେ ଖାଇ ଦିଅନ୍ତୁ। ଆପଣଙ୍କ ଘରକୁ କୋଉଦିନ ଡାକନ୍ତୁ, ଆମେ ଯିବୁ। ଭୋଜନ କରିକି ଆସିବୁ, ଆପଣ ଯୋଉ
ହଁ ନିଶ୍ଚିତ ଆପଣ ଆସନ୍ତୁ, ଆମ ଦୋକାନ ଆମ ଘର ଦେଖ ଦେଖିବେ ଘରେ ବି ଖାଇବେ, ତାପରେ ଆମର ଦୋକାନରେ ଟିକେ ବି ଖାଇବେ। ଆମର ଦୋକାନରେ ବେଶି ପ୍ରସିଦ୍ଧ ଆମର ପିଆଜି ଆଉ ଆଳୁ ଚପ୍। ଯଉଟା ସେଇଟା ଆମ ଦୋକାନର ବେଶୀ ଇ ବିକ୍ରି ହେଇଯାଏ। ଯାହା ବି ରହିଯାଉଥିବା କିନ୍ତୁ ଆମର ପିଆଜି ଆଉ ଆଳୁ ଚପ୍ କେବେ ଦୋକାନରେ ରହେନି ସରିଯାଏ। ସେଥିପାଇଁ ଆମର ସଞ୍ଜବେଳେ ବି ଧାଡ଼ି ଲଗେଇକି ଲୋକ ରହନ୍ତି। ଆମର ଛକ ଉପରେ ଏତେ ଦୋକାନ ଥାଏ। କିନ୍ତୁ ଆମ ଗାଁ ଗାଁ ଲୋକମାନଙ୍କର ବେଶୀ ପ୍ରିୟ ହେଉଛି, ଆମ ଦୋକାନ ଆଳୁ ଚପ ଆଉ ପିଆଜି।
ଆଜ୍ଞା।
ଆମର ପିଲା ତ ରଖେନୁ, ଆମର ଛୋଟ ଦୋକାନ ଯେହେତୁ। ଆଉ ଆମ ନିଜ ଘର ଲୋକ କରନ୍ତି। ଆମେ ଟିକେ ଘରେ ସାହାଯ୍ୟ କରୁ, ଶାଶୁ ବୋହୁ। ତାପରେ ଶଶୁର ଦୋକାନ ରେ ତାଙ୍କ ପୁଅକୁ ସାହାଯ୍ୟ କରନ୍ତି। ବା ବାପ ପୁଅ ଦୁଇ ଜଣ ଯାକ ଖୋଲନ୍ତି ଦୋକାନ। ସଖାଳୁ ଆମର ରାତି ତିନିଟାରୁ ଖୋଲା ହୁଏ ଦିନ ଦଶଟା ଏଗାରଟା ପର୍ଯ୍ୟନ୍ତ। ତାପରେ ପୁଣି ସନ୍ଧ୍ୟା ବା ଟାଇମରେ ହଉଛି ଦିନ ତିନିଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖୋଲା ରହେ।
ଆଜ୍ଞା।
ଆଉ ଏମିତି ବାପ ପୁଅ କରନ୍ତି, ମୁଁ ତାଙ୍କୁ ବହୁତ ଥର କହିଲିଣି ଏ ପିଲାଟାକୁ ରଖ ବାପା ଯେହେତୁ ଟିକେ ବୟସ ହେଇଗଲାଣି। ସିଏ ଆଉ ଟିକେ କାମ ପାରୁନାହାଁନ୍ତି, କିନ୍ତୁ ଶଶୁର ମନା କରନ୍ତି କାହିଁକିନା ନିଜ ଇଏଟା ହେଉଛି ନିଜ ସ୍ଵାଧୀନ। ସେ କହିବା କଥା କି ମୁଁ ଏବେ ଯେତେବେଳେ ଇଚ୍ଛା କରୁଛି ଦୋକାନ ଟି ଖୋଲି ପାରୁଛି। ଆଉ ଯେତେବେଳେ ବି ଚାହୁଁଛି, ଆଜି ଦେହ ପା ଭଲମନ୍ଦ ହେଲା ନିଜେ ବନ୍ଦ କରିଦେଉଚି। ଆଉ ନହେଲେ ନାଇଁ ଆଜି ଖୋଲି ପାରିବିନି। ଆଉ ସେମିତି ପିଲା ରଖିଲେ ମାନେ ବାଧ୍ୟ ବାଧକତା। ଖୋଲିବୁ, ତାପରେ ତ ଏବେ ସବୁ ବେପାର ଟିକେ ବ ବନ୍ଦ ହେଇଛି କାରଣ ଆମର ଛକ ଭାଙ୍ଗି ଯାଇଚି ରାସ୍ତା କାମ ହୋଉଚି। ଆଉ ସେଥିପାଇଁ ଦୋକାନରେ ସେ ଯୋଉ ଆମର ଗରାକୀମାନେ ସବୁ ଥିଲେ ସେତେ ଗରାକୀ ଭାଙ୍ଗି ଯାଇଛନ୍ତି ସେମାନଙ୍କୁ ବି ଏଇ ଯୋଉ ସବୁ ବଙ୍ଗଳାଦେଶୀ ଫଙ୍ଗଳାଦେଶୀ କହିଲେ ବିଦେଶୀ ବୋଲି କହିଲେ। ତାଙ୍କୁ ଟିକେ ସବୁ ଆମର କିଛି ଲୋକ ଭି ପାଟିପୁଟା କଲାଠୁ ସିଏ ତାଙ୍କ ଗାଁକୁ ସବୁ ପଳେଇଚନ୍ତି। ଏ ବେପାରୀମାନେ ଆସନ୍ତି ତା ତାଙ୍କ ପାଇଁ ଆମର ଟିକେ ଭଲ ବେପାର ହୁଏ। ସେ ଯେହେତୁ ପଳେଇଚନ୍ତି ତାଙ୍କ ଘରୁକୁ। ଆଉ ତାପରେ ଛକ ବି ଭାଙ୍ଗି ଆଇଛି ଯାହା ଗାଁ ଲୋକ ହେ ଳ୍ପ ଅଳ୍ପ ଲୋକ ହୋଉଚନ୍ତି କିନ୍ତୁ ଆଗ ଭଳିଆ ଆମର ବେପାର ଏତେଟା ଭଲ ହୋଉନି।
ଆଜ୍ଞା
ଆଉ ତ ଏଇ ଚି ସେଇଥିପାଇଁ ବାପା କହିବା କଥା କି ଯେ ଆଁ ପିଲା ରଖେଇଲେ ତାକୁ ଦରମା ଦବାକୁ ପଡ଼ିବ। ଯେତୁ ଆମର ତ ସବୁଦିନ ଏମିତି ବେପାର ଏତେଟା ଭଲ ହୋଉନି ତାକୁ କୁ ପଇସା ଆଣିକି ଆମେ ତ ନିଜେ ଘର ଚଳେଇବାକୁ ଅସୁବିଧା ଆମେ ତାକୁ କେମିତି ଦେଇକି କଉଠୁ ରଖେଇବା। ହେଥିପାଇଁ ପିଲା ରଖୁନାହାନ୍ତି ଆଉ। ନିଜେ ଘରେ ଘରେ ଆମେ ଟିକେ ସାହାଯ୍ୟ ସୁଯୋଗ କରଦଉଚୁ। ଆଉ ଜଣଙ୍କୁ ଦିଜଣ ତିନି ଜଣ ଚାରିଜଣ ଯଦି ଟିକେ ହାତ ମିଶେଇ ଦେଲେ। କାମ ଟିକେ ସହଜ ହେଇଯାଉଚି ଆଉ ‌
ନିଶ୍ଚିନ୍ତ। ଆମେ ପରିବାର ରହି ଯେ ଏକାଠି କାମ କଲେ ଗୋଟେ କାମଟି ସୁରୁଖୁରୁରେ ସରିଯାଇଥାଏ। ଜଣେ ଏକୁଟିଆ କଲା ବେଳକୁ ତାକୁ ବାଧିଥାଏ ସେଥିପାଇଁ ସମସ୍ତେ।
ଥା ହେଲୁ ଆଉ ଭଲ ଏତେ ରାତିରେ ପଣଙ୍କୁ ଯଦି ଆମେ କିଛି ଆପଣନ ମନରେ କଷ୍ଟ ଦେଇଥାଉ ତେଣୁକରି କ୍ଷମା କରିବେ ହୋଉ ଏବେ ଆପଣ ଯାଆନ୍ତୁ। ଟିକେ ବିଶ୍ରାମ କରିବେ ଆଉ ନମ ନମସ୍କାରେ।
ଶୁଭ ରାତ୍ରୀ